ହାଲୋ।
ହାଲୋ।
ହଁ।
ହାଲୋ।
ହ୍ୟାଲୋ ହଁ। ହାଲୋ। ଏଇଠି ବସିଛି ଆଉ କଣ କରିବି ତମେ।
ମୁଁ ବି ବସିଛି ଆଉ।
ଓହୋ ଖାଇସାରିଲଣି।
ହଁ ଖାଇ ସାରିଲଣି ।
ଖାଇସରିଲିନି । କଣ ଖାଇଲ?
ଚାହା ଆଉ । ବିସ୍କୁଟ ଖାଇଥିଲି ।
ଆଚ୍ଛା ଆଉ କଣ କରୁଛ।
ଏ ଠୀ ବସ୍ ଥିଲି ।
ହାଲୋ। ହୁଁ ହୁଁ ଆଉ କୁଆଡେ କଣ ଯିବର ବୁଲା
ହଁ।
ହଁ ଆଜି ଗୋଟେ ଅଛି ବୁଲିବା ପାଇଁ ରଜ ମହୋତ୍ସବ ପଡିଚି ତ। କୋଉଠିକି ଯିବ ଆ ବୁଲିବାକୁ?
ଏଇ ଘର ପାଖ ଛାଡକିରି ଗୋଟେ ଗାଁ।
କଣ ସେଠି ବୁଲିବ?
ସେଟା
ଏଟ କଣ ମେଳା ପଡୁଛି ତ ଓହୋ ତାହେଲେ ବୁଲିବାକୁ ଯିବ ଆଜି ହଁ ଆଉ ଆଠଟା ସାଢେ଼ ଆଠଟା ବେଳକୁ ଜିବା ଆଉ ତମେ କଣ ବୁଲିବାକୁ ଯାଇଥିଲ ମୁଁ ଶୁଣିଲି। ହଁ ପା। କୁଆଡ଼େ ଯାଇଥିଲ ବୁଲିବାକୁ?
ହଁ ଯାଇଥିଲି ଅଯୋଧ୍ୟା ଅଉ କାଶି।
ଅଯୋଧ୍ୟା କାଶି ଯାଇଥିଲ? ହୁଁ ଉଁ ହୁଁ । କଣ କେମିତି ବୁଲିଲ କୋହୁନୁ?
କଣ
କେମିତି କଣ ଏକ୍ସ ମୁଁ କହିଲି କେମିତି ଏକ୍ସ ସଇଲା ତମର।
ହଁ ଏକ୍ସପିରିଏନ୍ସ ବହୁତ ହିଁ ଭଲ ଥିଲା।
ଉଁ ହୁଁ। ତାହଲେ ବୋହୁତ ବଢିଆସେ ବୁଲିଲ ବୋହୁତ ବଢିଆ ପୁରା।
ହାପିବାଲା ପ୍ଲେସ୍।
ତମକୁ ତାହଲେ ବୋହୁତ ପସନ୍ଦ ଆସଥିଲା ସେ ଜାଗା?
ହଁ ହଁ ନିିହାତି।
ଆଉ ମ କୋଉ ଜାଗା ଗଲେ ଭଲ ହବ କା କାଶି ଗଲେ ଭଲ ହବ ନା କେ
ମୁଁ ତ କେଦାରନାଥ ଯାଇହିନି ମୁଁ କେମିତି କହିବି କେଦାରନାଥ କି ତ ହ ଯେତିକି ଶୁଣିଛି ଚାଲିବା ପାଇଁ ବୋହୁତ ବାଟ ନା।
କାଶୀରେ ତାହେଲେ ଚାଲିବାକୁ ପଡେନି।
ନାଇଁରେ ପ ଗ ଟ ପ ନ୍ତୁ ଗଳି ଟା ତମକୁ ବୋରିଂ ଲାଗିବନାଇ ସବୁ ଗାଳି ରେ କିଛି ନା କିଛି
କିଛି ନା କିଛି ବିକା ହଉଥିବ ବାଜା ତାହେଲେ ମୁଁ ଯିବି ନା ନାଇଁ?
ହଁ ନିହାତି ମୁଁ ତ ସଜେଷ୍ଟ କରୁଛି ତୁମେ ଯାଅ ସେଠିକି ବୁଲିକି ଆସ।
ହୁଁ ହୁଁ।
ହୁଁ।
ପ୍ରତମେ େ ଏଥର ଯାଇ ହଁ ଏଇଥରକୁ ଯାଇ ପଲ
ଆଚ୍ଛା।
ବ ସବୁ ଚାଳିଶ ଟା ଭଳିଆଟି ବୁଲିଲୁ ଗଙ୍ଗ କ ଗ ିଙ୍କଲ ତାପରେ ସେଠି ତ ଆଉ ସେଠି କେତେ ଦିନ ତାହେଲେ ତମର ରହିଲ ପାଞ୍ଚ ଛଅ ଦିନ ନା ଟିକା ହ ହଁ।
ତାପରେ ନେକ୍ସଟ ହେଲା ଅଯୋଧ୍ୟା
ଓ ଯଦି ଆାମ ମନ୍ଦିର ତାହେଲେ ହ ବୁଝାଇଥିବ
ହଁ। ବହୁତ ହିଁ ସୁନ୍ଦର
ପଢ଼ା କଥା ତାହଲେ ତାହଲେ ତମ ଏକ୍ସପିରିଏନ୍ସ ଭଲ ଥିଲା।
ବହୁତ ହିଁ ଭଲ ଥିଲା।
ଆଉ ସେଠୁ କଣ କଣ ଆଣିଲ।
ହ ହୁଁ। ଚିପ େସ୍ କପୋଡ଼ା ଆଉ
ହଁ। ପଲି ସେଠୁ କଣ କଣ ଆଣିଲ।
ଏରେ ତାପ ଚୁଡ ରୁଦ୍ରାକ୍ଷ
ଆଚ୍ଛା ହୁଁ ।
ତାପରେ ଭୋଗ ବି
ୋକ ଭୋକ ଓ ହ
ଆ
ସେଠିକାର ଭୋଗ କୁ ବହୁତ ଭଲ ଲାଗିବ।
ହଁ ବହୁତ ଭଲସେ ଏକ୍ସପେନସିଭ ବହୁତ
ଆଛା ତାହଲେ ତମେ ଛଅ ଦିନ ପୁରା ଭଲସେ ଏଞଜୟ କରିକି ବୁଲିକି ଆସିଛ।
ହଁ।
ଏଇ ଖରାଦିନେ ଗଲେ ଟିକେ ଇ ଟିକେ ପ୍ରୋବ୍ଲେ ନା ସେଠିକ ଏତେ ଖରା ନାଇଁ
ହଁ ସେ ତ ବହୁତ ହ
ଓଁ ତାହଲେ ଖରାଦିନେ ଗଲେ ଏଇଟା ଖରା ପ୍ରବ୍ଲେମ ହବନ
ହୁଁ।
ତ ସେଆା ଆଉ ମୁଁ ସେଆ ଭାବୁଛି କେବେ ଯିବି
ତୁମେ ଡିସେମ୍ବର ଯାଅ।
ହଁ।
ସେତ ଦିନ
କହୁଥିଲେ ଶୀତ ଦିନ ଗଲେ ହବ। ହ ପାଞ୍ଚ ଛଅ ଦିନ ହବ ଟିକେ ବୁଲା ବୁଲି କ କିବ ହ ହ ଆଉ ହ ତ ଆଉ କଣ ଆଉ କଣ କଣ ପ୍ଲେସମ ଯିବାକୁ ଯୋଉଟା ଇଚ୍ଛା ଅଛି।
ହୁଁ କେଦାନାଥ
କେତ କେଦନାଥ ଇଚ୍ଛା
ହୁଁ ବହୁତ
କେଦାରନାଥ ତ ଅ ମାସେ ଖୋଲା ଅ ମାସ ବଧ ଶୀତ ଦିନରେ ବୋଧେ ସେଇଟା ବନ୍ଦ ଥାଏ। ହଁ। ଡିସେମ୍ବର ପରବର୍ତୀ ସେଟ ବନ୍ଦଧ। ସହି ନା କଣ। ସେଟା ଭାରି କଷ୍ଟ ସେ ଉପରେ ମାନେ ଏତେ ଚଢିବା ଆ ବହୁ। ତ ମେ ଉପରକୁ ନ ଚଢି ସାରିଲ ସେଠି କିଏ ଯଏ ନିଅନ୍ତି ଦଶ ବାର ହଜାର ନେଇଯାଆନ୍ତି।
ହଁ।
ହଁ।
ଚଢି ଗାଲି।
ତା ହେଲିକାପଟର ଯାଏ ନା। ହଁ ହେଲିକପ୍ଟର ପଇସା ତ ଆହୁରି ଡବଲ।
ହୁଁ। ତମର
ତୁମର କଣ ସବୁ ଜାଗା ବୁଲି ବାର ଅଛି। ମତେ ତ ଏଇ ପାହାଡ ପର୍ବ ତ ଟିକେ ଭଲ ଲାଗେ ମୁଁ ତ ଏତେ ଜାଗା କଟେ ବୁଲିନି ଆଉ।
ଚାଲ।
ଚାଲ ଦେଓମାଳିି ବୁଲି ଯିବା। ଦେଓମଳି। ହଁ ଦେଓମାଳି ବି ବହୁତ ବଢ ଜାଗା ମୁଁ ଶୁଣିଛିୁ ମୁ ଭି କେବେ ଯାଇନି।
ହଉ ଡିସେମ୍ବର ପ୍ଲାନ ରଖ।
ଓହୋ।
ତମେ କେବେ ଯାଇନ।
ନା ମୁ ମୁ କେବେ ଯାଇନି।
ହୁଁ। ହଉ।
ହଉ ସନ୍ଧ୍ୟାାରେ କଣ ଖାଇ ଥିଲା। ସନ୍ଧ୍ୟାବେଳେ ଏବେ ଚା ବିସ୍କୁଟ ଖାଇଥିଲେ ଆଉ କିଛି ଖାଇନି। ଁ ବହୁତ ଦିନ ପରେ ଚା ପିଲି ଏ ଯୋଉ ଗରମ ହଉଛି। ଆଛା ଚା ବି ଦେଲେ।
ଆଜି ଦିନ ସାରା
ଦିନସାର ଶୋଇଥିଲି ଆଉ କିଛି କରନି।
ହୁଁ ଆଉ କୋଟେ ବୁଲିବା। କିଣିଲ ନା?
ନା କୁଆଡେ ଯାଇନି।
ହଁ ରଜ ତାହେଲେ କାଲି ସରିଯିବ। ହୁଁ ରଜ ତ ସରିଗଲାଇଁ ଆଉ। ଆଉ ତମେ କଣ କରୁଛ କି ଏବେ?
ମୁଁ ଏଇଠି ବସିଚି ଆଉ।
ଆଚ୍ଛା ବସିଛ ତାହେଲେ ତମେ। ଆଉ ତମେ କଣ
ତମର ଖାଇବା କଣ?
ଆଜି ଖାଇବା ଆଇଟମ କଣ ତ ମୁଁ ଜାଣିନି କଣ ସୋମବାରେ ଆଜି ହେଇଥିବ। କଣ ହେଇଥିବ କେଜାଣି। ଯାହା ହେଇଥିବ ଖାଇଦବା ତ ସୋମବାର ଆଉ ଆଇଁଷବାର ନୁହଁ ଆଉ।
ଆଜି ଖରାବେଳେ କଣ ଖାଇଥିଲ?
ଖରାବେଳେ ପଖାଳ ଖାଇଥିଲି ଆଉ ଯୋଉ ଇଏ ଶାଗ ଶାଗ ଭଜା, ଦହି ବାଇଗଣ ଖଟା।
ହୁଁ।
ଆଉ ଯୋଉ କଣ ତାକୁ କହନ୍ତି ସଜନା ସଜନା ଇଏରେ ଖାଇଥିଲି।
ସଜନ ଭଜା। ଖରା
ଖରା ଆଜି ହଉଛି ତମ ଆଡ଼େ? ହଁ ଖରା ତ ଆଜି ନଥିଲା ଏତେ କିନ୍ତୁ ଗୁଳୁ ଗୁଳୁ ପ୍ରବଳ ହଉଥିଲା ଖରା ଏତେ ନାହିଁ ଗୁଳୁ ଗୁଳିୁ ପ୍ରବଳ। ବର୍ଷା ବର୍ଷା? ନାଇଁ ତ ବର୍ଷା ତ କାଇଁ ହେଇନି।
ହୁଁ ହୁଁ। ବାକି ଆମ ଆଡେ ବର୍ଷାଟା ସେମିତି ହେଇଥିଲା ମାନେ ପାଗଟା ପୁରା କୋହଲା କୋହଲା। ନାଇଁ ନାଇଁ ହେଇନି କୋହଲା କୋହଲା ହଁ ଆମ ଆଡ଼ିକି କାଲି ହେଇଥିଲା।
ହଁ ଆଜି ତ ଆଉ କିଛି କାମ ନାହିଁ କଣ ଗୋଟେ କରିବା ଆଉ।
ହୁଁ।
ଆଉ
ଆଉ ରାତିରେ କଣ ଖାଇବ? ଖାଇବା ଜାଣିନ ତାହେଲେ ତମେ ।
ନା। ହୁଁ।
ଆଉ ଘରେ ସମସ୍ତେ ଭଲ ଆଛନ୍ତି।
ହଁ ଘରେ ସବୁ ଭଲ ଅଛନ୍ତି ଏ ଯଉ ଖରାରେ ଆଉ କେହି ରହୁନାହାଁନ୍ତି ହଁ,
ହଁ, ହୁଁ,
ହୁଁ, ନା ନା ଯାଇନି, ଦେଖିବା ଏବେ କୁଆଡେ ଯିବା ଆଉ
ହଉ ଠିକ ଅଛ ଆଉ,
ହଉ